ହୁଁ।
କୋଉଠି ଅଛ?
ହଁ।
କୋଉଠି ଅଛ?
ଏଇଠି ଘରେ
ଖେଳିବାକୁ ଯାଇଥିଲ?
ହୁଁ ଯାଇଥିଲି ଆଉ
କଣ ହେଲା ଆଉ
ଆଜିିକାନି ଛତୁ ହେଇଗଲା କାଲି
ହ
କିଛି ହେଲାନି ଆଉ?
ହାରିଗଲିତ।
ସମସ୍ତେ ବିଫଳ?
ବିଫଳ ହେଇଗଲୁ ସବୁ ଆଉ କାଲି ସଫଳ ହବାକୁ ପଡ଼ିବ ଆଉ।
ଭଡ଼ା ଆଣିଥିଲ
ଭଡ଼ା ଦିଜଣ ଆଇ ଦିଜଣ ବ୍ୟାଟିଂ କରିପାରିଲେନି ଆଉ।
ସାଆମେ ଭାବିଲୁ ସିଏ ଖେଳିବ ବୋଲି ଦେଖିଲେ ବେଳୁ ଜଣେ ଏଇଠିତ ଛାତପୁରରେ ଆଉ।
ଓହଁ ଆଉ ରଜ ରଜ ଚାଲୁଚି ନାକଣ ଦୋଳି କାଇଁ ଦୋଳି ମିଳୁନି।
କିନାଇଁ
ଆଉ।
ଆମର ଏପଟେ ତାସ।
ଏଭାଇ ବହୁତ୍ ବଢ଼ିଆ ଖେଳତ ନା ହଁ ଆମର ଏପଟେ ଲୋକହିଁ ନାହାନ୍ତି।
ଏହେ।
କିଏ କିଏ ଖେଳୁଚ?
ଟୁନା ସାରେ ଆଉ କିଏ ଆଉ ଆରତ ଭାଇ ବିକାଶ ଭାଇ ସିଲୁ ଭାଇ ଆମ ପିଣ୍ଟ
ଏ ଆଜି ସିଲୁର ଫଟୋ ଦେଖିଚୁନା ନାଇଁ?
ହେ ହେ ଏଟା କିଏ ଏଡିଟିଂ କରିଚି ତାର?
କେଜାଣି ଭାଇ ହେ।
ନାଁକିଛି କହୁନି ସେକେଜାଣି କିଏ ଛାଡ଼ି ଦେଇଚିତ ଆଉ ଯ ଆଉ ଜଗନ ହେଇଥିବ।
ଦେଖିନି ବୋଧେ।
ଦେଖିଥିବମ ସିଏ ଦେଖିନଥିବ।
ହଁ ଦେଖିଲା କଁଟେ କରିବ ଯବେ।
କରିଦେଇଚିତ ଜାନି ଆଉ।
ଭାଇ
ତମ ସାହି ଦୋଳି ହଡା।
ଆମ ସାଇରେତ ଉଡ଼ାଦୋଳି କରିଚନ୍ତିପା।
କୋଉଠିିମୋ?
ଏଇ ଯୋଉ ବାରିପଟେ ପପୁ ଆମୁହଁର ବାରିପଟେ।
ଏସଆ ଆମ ସାଇପଟେତ କିଛି ଦୋଳି ନାହିଁ।
କରିଛନ୍ତାତ ଉଡ଼ାଦୋଳି।
ତାହେଲେ ତାସ୍ ଟିକେ ବାଡ଼େଇ ହଉଚି ଆଉ।
ଭଲ।
ଆସୁନୁ ବଡ଼େଇବା ତାସ୍ ଆସ।
ଏ ମତେ ସେଇଡ଼ା ଆସୁନିରେ।
ହୁଁ ଆସୁନି।
ଏଇଟା ଖେଳିଥିଲେ ମାନେ ପାଖାପାଖି ଦଶ ବାର ବର୍ଷ ତଳେ, ଦଶ ବାର ବର୍ଷ ତଳେ।
ହଁ।
ଆଗରୁ ଖେଳୁଥିଲେ, ଏବେ କାଇଁ ଆଉ
ଏଇ ସ
କେ-ଯେତେବେଳେ କେତେବେଳେ ଏ ସୁଧିର ଆଈ ହେକା ଖେଳୁଥୁଲୁ ବାରିପଟେ।
ଈଶ ହଁ, ହଁ।
ତ ପିଇସା ହେରକା ସବୁ ନଥିଲେ। ହଁ ସେତଳେ।
ଆମର ଆ ନଥା ବାଡିଆ ହବ ଆମ ଘର ଲୋକ ଚାରିଜଣ ହେଇଗଲେ ବାଡିଦଉ ଆମେ ଆଉ।
ଆମର ତ ଘରେ ଲୋକ ହିଁ ନାହାନ୍ତି କାହାକୁ ନେଇକି ଖେଳିବେ?
ହେ, ହେ, ହେ।
ଆଉ ପାନ ମିଳିଲାନି ନା ନାଇଁ?
ପାନ ମୁଁ ଖାଇନି।
ଓ ହୋ।
ଦେଖିଆ ଖାଇବା ଆଉ ଆମ ଇଏ ଆମ ଗାଁ ରେ ଭଲ ପାନ କରୁନାହାନ୍ତି।
ଏରା ଦେଶୀ ପାନ ଉଡ଼ା କଣ।
ଯିବାକୁ ତାହେଲେ ପଡିବ ତାହେଲେ ଅ, କଣ କି ମହିପୁର।
କିଏ ପାନ ଖାଉଛୁ ଦେଖନି।
କେତେ ଟଙ୍କା ଲାଖେ ନଉଛନ୍ତି କୋଡିଏ ଟଙ୍କା?
ହୁଁ।
ନା ତିରିଶ କେଜାଣି?
ହଁ। ଜିନିଷ ନେଇକି ପଇସା।
ନା ଶହେ କୋଡିଏ ଟଙ୍କା ଯୁଅନି ପାନ ବଡ ବଡ। ହେ, ହେ। ହେ ମିଲି ଗୋଟେ ହେଇଯିବ, ଭଲ ମିଲ୍ ଚିକି କଣ ଚିକେନ୍ ମିଲି ଗୋଟେ। ହ
ଆଉ ନୁହଁ ଆଉ କଣ।
ତ ପାନ ଖାଇବୁ ଶହେ କୋଡିଏ ଟଙ୍କା ଦେଇ।
ଆରେ ଭୋଜି କରିବ ବୋଲି କହୁଥିଲ ବା?
ହଁ ପରା।
କୋଉ ଦିନ କରିବ?
ଦେଖିବା କୋଉନ ଗୋଟ କରିବା ଆଉ।
କୁଆଡେ ସେଇ ଆମ୍ବ ତୋଟା ଆଡେ ନା କୋଉଠି?
ହଁ ଭୁ-କାଲି ଏ ଚନ୍ଦନ କହିଲା ଭୋଜି କରିବା କଥା କାଇଁ ମୋତେ କିଛି କହିଲାନି। କାଲି ରାତିରେ କରିବା? କାଇଁ ଆଉ ମେଘ ଫେଘ ବୋଧେ ହେଲା ଯେ ଥିଆ ବୋଧେ କଣ ମାନେ କଲାନି ବୋଧେ ଆଉ।
ଆରେ ସେଠି ତ ପାଣି ନଥିବ ବୋଧେ ଭଲ।
ଆମ୍ବ ତୋଟା ପାଣି ଆଉ କୋଉଠି କ- ରା
ସେ ଯୋଉ ଏ ଯୋଉ ଭଣ୍ଡାରି ଘର ତୋଟାରେ କରିନଥିଲେ ଗୋଟେ ଥର।
ହଁ ଏରା ଆଉ ବସି ନଥିବ ଆଉ। ହେ ପାଣି ତ ଛଅଞ୍ଚୁଥିବେ ପାଣିରେ।
ଛି, ଛି, ଛି, ଛି।
ପାଖ କରିବା କହ, ରାତି ହୋଉଚି ବେଷ୍ଟ।
ହଁ ନୁଆ ଆଉ କଣ ନାଇଁ କିନ୍ତୁ ଯାହା ହଉଛି ହୋଉ ଏ ଅଣ୍ଡା ଝୁଳ ଆଉ ହବନି।
ହେ ହେ ହେ ନାଇଁରେ ମୁଁ ନୁହଁ।
ଏରା କି ଅଣ୍ଡା ଦେଲା କେଜାଣି ବାବାରେ ସ ଛାଡିିଲାନି ଜମାରୁ।
ହୁଁ ଆ ମେଅଣ୍ଟା ନାଇ କିନ୍ତୁ ଆଉ ଏମିତି କୋଉଦିନ ହେଇ ନଥିଲା ମ।
ନା। ତାର ଏଟା ଅଣ୍ଟା ହେଇକି ନଥିଲା। ଏ ଅଣ୍ଟା ଭଳିଆ ନଥିଲା ଆଉ
ହୁଁ ହୁଁ। ଆଉ କୋଉଠେ ଦୋକାନରେ
ନା ଏଠି ବାରିପଟେ ବସିଚି
ବାରିପଟେ ହୋଉ ହୋଉ।
ଆରେ ମୋ ଜୋତାର ଯୋଉ ଶୋଲ ଟା ରହୁନି
ହଁ।
ଏଇଟାକୁ ପାଉନି କିଏ ନେଇଗଲା କି କଣ କେଜାଣି।
ମାନେ ତଳ ପଟେ ଯୋଉ ଶୋଲଟା ଯୋ ଜୋଉ
ହଁ ପାଦ ରହିବ ଯୋଉଟା
ହଁ ଏଟା ନେହି ମି ମିଳୁଚିନା ବାଟେରେ ଆଉ କଣ କରିବ।
ମିଳିବ ସେ ମିଳିବ ସେଟା ଏଇ ଅଲଗା।
ହଁ ମିଳୁଚି ନା ସେ ସ୍ପୋର୍ଟ ଦୋକାନରେ ମିଳୁଚୁ ହେରା ଅଲଗା। ତୁ ଯେମିତିକା ଦେ ଓଏ ହଁ ହଁ ଏଇ ପହା ଏଟା ମର ଆରେ ମୋ ସ୍କାରରେ ମୋ ରିପୋଟକୁ କୃଷ୍ଣନ୍ଦୋଯ କୃଷ୍ଣନନ୍ଦ ପୁର ଅଶିରେ ପେଲିଦେଲେ।
ଏ ଭାଇ।
ହେ ହେ
ଆଉ ସେଇଟା କେତେ ଟଙ୍କା ପଡୁଚି।
ଏରା କେତେ ଟଙ୍କା ମ ଉ ଶହେ ଭିତରେ ପଡିବ ଦିଟାଙ୍କ। ଏତିବି ପଡିବନିମ ଏଇ ଚାଳିଶ ପଚାଶ ଟଙ୍କା ପଡିବ।
ଏଇ ଯୋଉ ଜୋତାରେ ଅଠା ମାରୁଚନ୍ତି ନା ନାଇଁ କିରେ।
କଣ କହିଲୁ।
ଜୋତାରେ ଅଠା ମାରୁଚନ୍ତି ନା ନାଇଁ।
କୋଉ କୋଉ କୋଉପଟେ ତଳ ପଟେ ନା କୋଉ ପଟେ।
ହଁ ଏଇ ଯୋଉ ସାଇଟିରେ ଯୋଉଠି ଆସିକି ଲାଗିନି ସେଇ ଉପର ଟା
ଏ ଏ ସାଇଟିରେ ହ୍ୟାଲୋ କୋଉ ପଟେ କି
ଯୋଉ ପାଦ ଯୋଉଠି ସରୁଚି ଯୋଉଠି, ଆଙ୍ଗୁଠି ଗୁଡା ଯୋଉଠି ରହୁଚି।
ହଁ ହଁ।
ସାମ୍ନା ପଟୁ ସେଇଠୁ ଉଠି ଯାଇଛି।
ଓହୋ ଏ ମୋର ଉଠେ ମୋର ଟିକେ ଉଠିଲେ ମୁଁ କାଟି ଦେଇଥିଲି।
ଆରେ ସେଇଠୁ କାଟିଦେଲେ କେମିତି ହବ।
ନାଇଁ ନାଇଁ ମୋର ଏ ତଳ ପଟୁ ଉଠୁଥିଲା ତୋର ଏମିତି ଉପର ପଟୁ ଉଠିଥିବ ନା
ହଁ।
ଉପରପଟକୁ ରହିଲେ କଣ ମାରିବ ଆ ଲାଇଟି।
ଆ ଲାଇଟ ଆ ଲାଇଟ ରହିବ।
ନା ଏଇ ମତେ ଲା ଫେସ କୁଇକ୍ ମାତେ ରହିବକି।
ଫେସ୍ କୁଇକ୍ ଫେବି କୁଇକ୍ ଭଳିଆ କି
ଦି ସେକେଣ୍ଡ ଲାଖିବ ନି ଲାଖିବା ପାଇଁ।
ଯେ ପୋଡିଯିବ ତ? ପଡ଼ିଯିବ?
ନା ନା।
ହଁ ଫେବିକୁୟିକ୍ ଲଗେଇଥିଲି ଏ ପୋଡିଗଲା ବା।
ପୋଡିଗଲା ଆଉ ତାହଲେ ଫେସ୍ କିଟ ଟା ତା ଠାରୁ ଆହୁରି ଖତରନାକ ତ।
ସେଇଟା ପରା।
ସେ ତାହଲେ ଧୁଆଁ ହେଇଯିବ କେନେ।
ହୋଉଥବ।
ସ
ଆଉ ଖାଇବା ହେଇଗଲାଣି?
ହଁ ପରା ଏଇନା ଖାଇକି ଆସିଲି ଉପରକୁ।
କଣ ଖାଇଚ?
ଆମର ଏଇଥିଲା ଆଉ କାଁ ଆମ୍ବସରା ଦଳି ସାଇଲିଣି। ଆ ହେଲୋ।
ଆରେ, ପାଟି କରିବେ ସେଇଠୁ।
ପଳେଇଆଇଲା ସାଙ୍ଗେ ସାଙ୍ଗେ କେତେଳେରେ ଉପରକୁ।
ସ୍ୟ ତଳେ କଣ ଜାଗା ହେଲାନି?
ମୋ ଗୋଡ ତାତିଗଲାଣି ମୁଁ ଛାତ ଉପରକୁ ଯାଇଥିଲି ପୁରା ଉପରକୁ।
ନାଇଁ ନାଇଁ ପୁରା ଉପରୁଏତେ ଖରା ହଉଚି ଆଡେ ଚୋପା ଛାଡିଯିବ।
ଆରେ ଏଇ ବ ଏଇ ଦି ମହଲାରେ ଥିଲି ଏଇ ତଳକୁ ତଳକୁ ଗଲେ ଭାରି ଜିବା ଭାରି।
ହୁଁ
ଆମ୍ବ ସଢା ପକେଇନ କି?
ନାଇଁ ନାଇଁ।
ଆଉ।
ଆମ୍ବ ସରା କିଏ ପକେଇବ? ଆମ୍ବ ଆଣିବୁ ତାକୁ ପୁଣି
ଭୀମ୍ ସରା ଆମରଡା ଆମର ଗୋଟେ କଷ ଗୋଟେ ମିଠା ଆମ୍ବ ଟା ନା କୁହ ଟିକେ ବାଇଗଣ ପୋଲେଇ ନାକି! ଆଉ କିନ୍ତୁ ପକୋଡା ହେଇଯାଉଛି ପୁରା ଗଛ ଗୋଟାଙ୍କ।
ଆରେ ଏବେ ଯୋଉ ଆ ବିଜୁ ଭାଇର ଯୋଉ ଭୋଜି କରିନଥିଲେ
ହଁ।
ସେଇଦିନ ତାଙ୍କର ସେମିତି ଯୋଉ ଆମ୍ବ ଗୁଡା କିଣିକି ଆଣିଥିଲେ ନା ମାନେ ଆମ୍ବ ଗୁଡା ଉପରୁ ବହୁତ ବଢିଆ ଦେଖା ଯାଉଚି।
ଆମର ବି ସେମିତିଆ।
କିନ୍ତୁ ଯଦି ଆମ୍ବ ଟାକୁ ଫାଳ କରିଦବୁ ତା ଟାଙ୍କୁଆର ଭିତରେ ଯୋଉ କୋଇଲି ରହୁଚି କୋଇଲି ଟା ଆଉ କିଛି ନଥବ ତାକୁ ପୋକ ଖାଇଦଉଚି।
ନାଇଁ ନାଇ କୋଇଲ ଟା ଆମର ନୁହେଁ ଆମର ଏଇ ଆମ୍ବ ଭିତରେ ରହୁଚନ୍ତି। ମାନେ କାଟିବନେ ଧଳା ଧଳା ଛୋଟ ବଟୁ ଧଳା ଧଳା ପକେ ଯୋଉ ନୁହଁ।
ହଁ।
ଏମିତି ବାହାରୁଚନ୍ତି ଆମ୍ବର କାଟିଲେ।
ନାଇଁ ନାଇ ଏଇଟା ଆମ୍ବ କିଛି ହଉନି କିନ୍ତୁ ଟାକୁଆ ଟା କିଛି ନଥିବ ଭିତରେ।
ଏ ଆମୋ ଟାଙ୍କ ନାହିଁ ଆମ୍ବ ଗୁରା ହଉଛି। ପୁରା ପୋକଡ଼ା ହେଇଯାଉଛି କେମିତି। କଣ କରିବ ଏତେ ମାନେ ଆମ୍ବ କଇ ଢେର ଆମ୍ବ ପୁରା ଫୁଲ ହେଇକି ଆଇଛି ପୁରା କାନି।
ବାବାରେ, ତାକୁ ତୋଳି ଦେଉନୁ।
ମାନେ ହେଇକି ମାନେ ଆଉ ତୋଳିଲେ ପୁରା ଦ ପୋକଡା ହେଇଯାଉଛି ହେରା ଖାଇଲେ ବି ଖା ଖିଆ ହଉନି ଆମ୍ବ ଗୁରା ଆଉ କଣ କରିବୁ।
ଏ କଞ୍ଚା ରୁ ତୋଳିଦିଅ ନହଲେ।
କଞ୍ଚାରେ ହଁ କଞ୍ଚାରୁ ତୋଳି ଦେଲେ ଭଲ ହେଇଥାନ୍ତା ନୁହଁ।
ଆଉ ପାଚିଲା ବେଳେ ଯଦି ନଷ୍ଟ ହେଇଯାଉଛି ରହିକି ଲାଭ କଣ?
ବାହାକୁ ବିକିବୁ ତୋଳିିକି? ପଚ଼ ପଚା ଆରା କିଏ ଖାଇବ?
ଖଟା କରିଦବ।
ଏ ସା ହ ହଉ ରଖୁଛି।
ଓ ହୋ।
ଏଇ ପାର୍ଟି କରୁଛନ୍ତି ଛୁଆ।